ଶୁଭସକାଳ କେମିତି ଅଛନ୍ତି ଆପଣ?
ହଁ ହଁ ଭଲ ଅଛି ଭାଇ ଆଉ ମୋ କଥା କେମତି ମନେ ପଡିଲା?
ହଁ ଏବେ ଜଷ୍ଟ ମୁଁ ବସିଥିଲି ମୁଁ ସେଥିପାଇଁ କହିଲି ମୋର ଜଣେ ସାଙ୍ଗ ଅଛି ମୁଁ ତାଙ୍କୁ ଟିକେ ଫୋନ କରିଦିଏ। ଆଉ କେମିତି କଣ ହାଲଚାଲ ପରିବାରରେ କଣ କେମିତି ଅଛନ୍ତି ସମସ୍ତେ?
ଯାହା ହଉ ତମେ ଫୋନ କଲ ମୁଁ ତମ କଥା ଏବେ ଭାବୁଥିଲି ଆଉ ମୋର ଜଣେ ସାଙ୍ଗ ଆସିଥିଲେ ମୋ ପାଖକୁ ଏମିତି ଆଲୋଚନା କରୁଥିଲୁ ମୁଁ ତମ କଥା ବି ତାଙ୍କ ପାଖରେ ପକେଇଛି ମୋର ଏମିତି ଗୋଟେ ବନ୍ଧୁ ଥିଲେ ଆଉ ମଧୁର ଲୋକ ବହୁତ ମିଷ୍ଟ ଭସି ଆଉ ହଉଛି ଆଉ ବହୁତ ଟିକେ ପରଉପକାରୀ ଏମତି କହୁଥିଲି ତାଙ୍କ କଥା ଜଷ୍ଟ ମାନେ ତୁମର ମାନେ ଏମତି ଗୋଟେ କୌଣସି ଜଣ ଦେଖ ସେ ଏଗାର ଟା ମାନେ ବାହାରିକି ଯାଇଛନ୍ତିଛନ୍ତି ତମେ ଏଇ ଏଗାର ଟା ମତେ ସମ୍ପର୍କ କଲ।
ଆଚ୍ଛା ଆଛା ନିହାତି ଖୁସି ଲାଗିଲା କି ମୋ ବିଷୟରେ ବି କିଛି ମାନେ ଏମତି ଆଉ ମନେ ପକେଇକି କିଛି ଭାବୁଥିଲ ଆ ଖୁସି ଲାଗିଲା ନିହାତି ଭାବରେ।
କଥା କଣ କି ଆମେ ହଉଛୁ ଯାଇଥିଲୁ ଗୋଟେ ଏକ ମାନେ କି ଇଏ ଦର୍ଶନୀୟ ସ୍ଥାନ ସ୍ଥାନକୁ ଯାଇ ବୁଝିଲ ସେଠୁ ଆସ ଗତ କାଲି ଫେରିଲୁ ଫେରିକି ସ ତା ମୁଁ ଅଟକେଇଥିଲି ମୁଁ କ ରହିଯାଉ ଆଜି ଗୋଟେ ଦିନ ଆମ ଘରେ ରହିଯାଇକି। ରେଷ୍ଟ ନେଇକି ଚାଲି ଆଡକୁ ଯିବ କାହିଁକି କି ସେ ଦୂର ବାଟରୁ ଆସିଛନ୍ତିନ୍। ଆଉ ତାଙ୍କୁ କହିଥିଲି ସିଏ ବି ରହିକି କହିଲେ ହଉଛି ଆଜି ସକାଳୁ ସକାଳୁ ଏବେ ବି ହାରିଗଲ। ଏମିତି କଥା କହି। କହିଲେ ଆଉ ହଉଛି କିନ୍ତୁ ମତେ କହିଲେ କଲେ ଭାଇ କିନ୍ତୁ ବହୁତ ଭଲ ଲାଗିଲା। ଆ ଯାହା ହଉ ମାନେ ଏତେ ଦିନ ପୂର୍ବ ପରେ ଆମେ ସବୁ ଦିଇ ସାଙ୍ଗ ଏକାଠି ହେଇକି? ମାନେ ଏ ଜାଗାକୁ ବୁଲିକି ବହୁତ ଭଲ ଲାଗିଲା ସେଇଟୁ ମୁଁ ମୋର ତାଙ୍କୁ କହୁ ମାନେ ତମ ସହିତ ଯ ସମୟ ଗୁରା ସବୁ ବିତି ଯାଇଚି ଯେମିତି କି ଆମେ ଯେମିତି ବୁଲାବୁଲି କରିବା ନେଇଯାଆନ୍ତି।
ନିହାତି।
ତମେ ଜାଣିଥିବ ତ ତମେ ହ ମତେ ତମେ ତ ଆଗେ ଫୋର୍ସ କର ଆଉ ଚାଲ ଏଠିକି ଯିବା ହେଠିକି ଯିବା ଆଉ।
ହଁ ହଁ।
ବିଗତ ଦିନରେ ଯୋଉ ଆମେ ଯାଇଥିଲେ ସେଉ ଜାଗାକୁ ଝରଣା ପାହାଡ। ଆଉ ହଉଚି ସେ ଯୋଉ ପ୍ରାକୃତିକ ସ୍ଥାନ। ସେଇ କଥା ମୁଁ କଇଲି ଆଉ ମୋର ବି କିଛି ମନ ନଥିଲା। ଆଉ ହଉ ତମେ ଖାଲି ଫୋନ କରି ଚ କହୁନା କଣ କେମିତି ଥିଲା ଆଉ ଟିକେ ମାଇଣ୍ଡ ଟା ଟିକେ ଭଲ ଲାଗନ୍ତା।
ଆ ନିହାତି ନିହାତି ଯେମିତି କି ଆମର ଲାଷ୍ଟ ଥର ଗୋ ଟେ ସାଙ୍ଗମାନଙ୍କ ସହିତ ପିକନିକ ହେଇଥିଲା ଯୋଉଟା କି ଶୀତ ଦିନରେ ଚାଲିଥିଲା ହେଇଥିଲା ଗୋଟେ ପିକିନିକ ଆମ ସମସ୍ତେ ଯାଇଥିଲେ ବୁଲି ପାଇଁ ଯୋଉଟା କି ଗଜପତି ଜିଲ୍ଲା ଗଟେ ଯାଇଥିଲେ। ଆଉ ସେଇଟା ବି ବହୁତ ଥିଲା ଏବେ ବି ତମର ମନେ ପକେଇଲେ ବହୁତ ସୁନ୍ଦର ଲାଗିବ ଯୋଉଟା କି ମାନେ ଓଡିଶାର ସର୍ବବୃହତ୍ତମ ଭିତରୁ ଦି ତିୟ ନମ୍ବରରେ ଅଛି ଯୋଉଟା କି ମହେ ମହେନ୍ଦ୍ରଗିରି ପାହାଡ। ଯୋଉଟା କି ହଁ। ସେଇଟା ବି ଏବେ ବି ମନେ ପକାଇଲେ ତମକୁ ବହୁତ ଖୁସି ଲାଗିବ କି ଆମେ ମାନେ କେତେ ଉଞ୍ଚା। ପାହାଡ ସେ ସେମାନେ ଆମେ ଟ୍ରାଭେଲର କରିକି ଯେହତୁ ଯାଇଥିଲେ ସେ ଗାଡି ପୁରା ଉପରକୁ ଏକଦମ୍ ପୁରା ଚଢିଗଲା ସେ ଯୋଉ ମାନେ କଠିନତମ ରାସ୍ତା ଥିଲା ଏକଦମ୍ ଦେଖିଲେ ବି ବହୁତ
ଆଚ୍ଛା ଆଚ୍ଛା ଯୋଉ ସେଇ ସ୍ଥାନ ଟା ନା ମୁଁ ମନେ ପଡିଗଲା ଓ ବାବା। ଯୋଉ ଭଳିଆ ହେଇଥିଲା କୁହନା କୁହନା ସେ ଜାଗା ପୁରା ମାନେ ଯାହା ହଉ ଲିଟରାଲି ମତେ ଏତେ ସେ ଜାଗା ପସନ୍ଦ ଯୋଗ୍ୟ ଲାଗିଥିଲା। ମାନେ ମୁଁ ତମକୁ ମାନେ କହିପାରିବି ନେଇଁ ସତରେ ମତେ ହେଇଠି ତଳେ ତମେ ଶିଖର ଉପରେ ମତେ ଯେ କଇଲ ଗର ହଉଚି ସାଙ୍ଗ ଆସ ଆସ ଏଇଠିକି ଦେଖି କୋଳା ହେଇଚି ପାରିବ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ। ଆଉ ସେ ଯୋଉ କଟେଜ ଆଉ ସେ ଯୋଉ ଭାଲିର ରାସ୍ତା ସତରେ ମୁଁ ମାନେ ଯାହା ହଉ ତ ମାନେ ମନେ ପକେଇବ ସେଇ ସ୍ଥାନ ଟା ମୋ ମନେ ମନେ ଭାବୁଥିଲି କୋଉ ସ୍ଥାନ। ଯା ହଉ ଆଉ କଣ କୁଅ?
ଅ ସେଇ ଜାଗା ଯେମିତି କଇଲେ ମାନେ ସବୁଦିନ ପାଇଁ ମନେ ରହିବ କି ଆମେ ଏତେ ମାନେ ଏତେ ଉଞ୍ଚା ପାହାଡକୁ ଯାଇଥିଲେ ଏବଂ ସେଇଠୁ ଯେତେବେଳେ ବି ତଳକୁ ଆମେ ଏମାନେ ଦୃଶ୍ୟ କରନ୍ତି କି ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମାନେ ମନଭରା ଦୃଶ୍ୟ ଯେ ଆପଣ ଦେଖିକି ମାନେ ବର୍ଣ୍ଣନା କରିପାରିବେନି କି କେତେ ସୁନ୍ଦର ଥିଲା ଏବଂ ଏ ଏତେ ଉଞ୍ଚା ଯେହେତୁ ଥିଲା ଯେ ମାନେ ସେଠି ବି ଯେମିତି ତର ମୋବାଇଲ ନେଟୱାର୍କ କିଛି ନେଟୱର୍କ ହିଁ ଆସୁନଥିଲା ଏବଂ କେବଳ ମାନେ ଯେମିତି କି ଫୋନରେ କାହା ସହିତ କଥା ହେଇପାରିବେନି କେବଳ ଫଟୋ ଉଠେ ପାରିବେ। ଏବଂ ଏତେ ସାରା ମଜାମସ୍ତି କରିବ ସେଠି ଯାଇକିନା ଯେମିତି କିି ପଞ୍ଚୁ ପାଣ୍ଡବଙ୍କର ତାଙ୍କର ମନ୍ଦିର ଥାଏ ପ୍ରଥ ମେ ଏଇ ପାହାଡର ଯୋଉଠି ପହଞ୍ଚିବେ ଗାଡି ଷ୍ଟପେଜ ଥାଏ। ସେଠି ମାନେ ପଞ୍ଚୁପାଣ୍ଡବ ଭିତରୁ ବଡ ଯିଏ ତାଙ୍କ ଯୁଧିଷ୍ଠିର ଙ୍କ ମିନ୍ଦି-ମନ୍ଦିର ପ୍ର ଥମେ ଥିଲା ଅ ତାପରେ ସେମିତି ସାଙ୍ଗ ମାନଙ୍କ ସହିତ ଆମେ ପାହାଡକୁ ଉପରକୁ ଧୀରେ ଧୀରେ ଚଢିଗଲୁ ଚଢିକି ଗଲା ପରେ କିଛି ବାଟ ଗଲା ପରେ ସେଠି ଦେଖିଲୁ ବଳବାନ ଭୀମଙ୍କର ଭୀମଙ୍କର ମନ୍ଦିର ଏବଂ ବଡ ବଡ ପଥରରେ ସିଏ ଯୋଉ ମନ୍ଦିର କରିଥିଲେ ସିଏ ବି ଦର୍ଶନୀୟ ମା-ମାନେ ଦେଖିବା ଯୋଗ୍ୟ ସେ ମନ୍ଦିର ଯେମତି କ ଥିଲେ ବଡ ବଡ ପ କେବଳ ପଥରରେ ଆଉ ସେଥିରେ କୌଣସି ମାନେ ଯୋଡା ହେଇକି ଯେମତି କି ଚୂନ କି ସିମେଣ୍ଟ ଦିଆ ଯାଇକି କିଛି କରାଯାଏ ସେମିତି କି
ହଁ ସେଇଟା ତ ସେଇ ଯୋଉ ଜିନିଷ ଟା କଇଲନି ନା ଯେମିତି ଚୁନ ଆଉ ଇଏ। ସେଇଟା ଗୋଟେ ପ୍ରକାର ଏ କ ମାନେ ଯେମିତି ଗୋଟେ ସପ୍ତ ଆଶ୍ଚର୍ଯ୍ୟ ଗୋଟେ ଅଛି ଦୁନିଆର ମତେ ବି ହେଇଟା ଗୋଟେ ଆଶ୍ଚର୍ଯ୍ୟ ଲାଗିଲା। କାରଣ ଆମର ପୃଥିବୀର ଗ୍ରାଭିଟି ଅଛି ବୁଝିଲ। ପୃଥିବୀ ମାତାର ଗ୍ରାଭିଟି ଅଛି ଗ୍ରାଭିଟି କଣ କରେ ଜିନିଷଟାକୁ ବି ଜାବତ କରି ରଖେ। କିନ୍ତୁ ଆମ ପୃଥିବୀ ବି ହଉଛି ଭାଇବ୍ରେଟ ହଉଛି।
ନିହାତି ନିହାତି
ଭୂକମ୍ପ ହଉଛି କମ୍ପିତ ହଉଛି ଆମର ଯେତେବେଳେ ଭୂକମ୍ପ ହଉଛି ଆମର ହଉ ସବୁ ଜିନି ଗୁଡା ହଉଛି ଅସାମାନ୍ୟ ହେଇଯାଇଏ ଯାହା ସାମାନ୍ୟ ହେଇକି ରହୁନି। ନିଜ କିଛି ଜିନିଷର ସ୍ଥାନ ପରିବର୍ତନ ହୁଏ ତେନ୍ତୁ ସିଏ ଗୋଟେ ଜିନିଷ ମୁଁ ମ କଲି ସେ ଯୋଉ ଏଇ ତମେ ଯୋଉ କହିବାରେ ମୁଁ ମନେ ପଡିଲା ଯେ କେମିତି ମାନେ ବିନା ହଉଛି କୌଣସି ଅଠା କି ବିନା ଶୂନ ଯେମିତି ଆମର ହଉଛି ଇଏ ପୂର୍ବ ପୂର୍ବ ଯୋଉ ଏଗାର ଯଡା ଅମଳରେ ଯେମିତି ସବୁ ଚୁହନ ପଥରରେ ଯେମିତି ଲାଖ ପାାଖ ଦେଇକି ଅଠ ଭଢା ଦେଇକି ଜଣ୍ଟଥିଲେ। ସେ ସବୁର କଳା ବି ସେଠି ନାହିଁ ମାନେ କେମିତି ସେ ତାକୁ ବନେଇଛି ଆଉ ହଉଛି ସେଠି ବି ମାନେ ସେ ଜାଗା କିନ୍ତୁ ବହୁତ ସୌନ୍ଦର୍ଯ୍ୟ ଆଉ ଦର୍ଶନୀୟ ଆଉ ଚାଥଙ୍କ ବି ମାନେ ସେ ଜାଗା ସେ ଦି ଗୁଣିତ କରିଦଉଛି ଏତିକି ନୁହେଁ ଦି ଗୁଣିତ କହିଲେ କମ ହବ ମାନେ ଅତ୍ୟକରୁ ତ ର ଅତ୍ୟଧିକ।
ନିହାତି ନିହାତି ନିହାତି ସେ ଜାଗାକୁ ଯି ଯାଇଛି ହିଁ ସେ ଜାଣିପାରୁଛି କି କେତେ ସୁନ୍ଦର ଜାଗା ଆଉ କେତେ ଭଲ ଜାଗା ସେ ମନ୍ଦିର ଦେଖିଲେ ବହୁତ ବଡ ବଡ ପଥରରେ ସେ ତା ଉପରେ ତା ଉପରେ ଏମିତି ମାନେ କଥାକ କରିକି ଆ ଗୋଟେ ପୁରା ଲମ୍ବାର ଏମିତି ମନ୍ଦିର କରାହେଇଛି କିଛି ବି ଯେମିତି ଚୁନ ସିମେଣ୍ଟ କିଛି ୟୁଜ କରାଯାଇନି। ଆଉ ବହୁତ ସେ ସୁନ୍ଦର ଥିଲା ସେ ଜାଗା ଆଉ ଦେଖିବା ଯୋଗ୍ୟ ତାପରେ ସେଠିକି ଯେମତି ଯାଇଥିଲେ ପିକନିକ ପାଇଁ ତମ ସମସ୍ତେ ତାପରେ ଯାଇକି ଫେରିଥିଲେ ଗୋଟେ ମାନେ ୱାଟର ଫଲ ଥିଲା ଗୋଟେ ଗଣ୍ଡାହାତୀ ୱାଟରଫଲ ଏବଂ ସେଟା ବି ସେମିତି ବହୁତ ବଡ ପାହାଡ ଜଙ୍ଗଲ ଭିତରେ ବହୁତ ଅ ମାନେ ବଡ ଆକାରରେ ଝରଣା ଆସେ ବହୁତ ଗର୍ଜନ କରେ ସେ ଝରଣା ଆ ଯେହେତୁ ଆମେ ଶୀତ ଦିନେ ଯାଇକି ପହଞ୍ଚିଥିଲେ ସେ ଜାଗାରେ ବେଶ ଝରଣାର ପ୍ରକୋପ ବେଶୀ ବ ଜୋର ନଥିଲା ବେଶୀ ବି ଗର୍ଜନ କି ବେଶୀ ଅଧିକ ଜୋର ପରିମାଣରେ ପାଣି ଆସୁ କଥିଲା ଅ ସେମିତି ମିଡିୟମ ପାଣି ଆସୁଥିଲା ଏବଂ ସେଠି ବି ସାଙ୍ଗସାଥି ମାନେ ଆମେ ସେମିତି ଗାଧେଇଥିଲେ ଆ ବହୁତ ବହୁ ମଜା ଲାଗିଥିଲା ଫଟୋ ଉଠେଇଥିଲେ ଆଉ ବହୁତ ଏଜମେଣ୍ଟ ଥିଲା।
ହଁ ଆଉ ସେଠିକ ଯୋଉ ଖାଇବା ସିଏ ତ ହେହଲା ରହିଲା ଇଏ ସେ ଟିକେ ଯୋଉ ଆମେ ଖାଇବା ଆଉ ହଉଛି ସେ ଯୋଉ ମାନେ ସେଠିକାର ଭାଷା ଭାଷୀ ଲୋକଙ୍କର ଯୋଉ ଆଦର ସଂସ୍କାର ସି ବି ଗୋଟେ ପ୍ରକାର ମାନେ ଇଏ ମନକୁ ଛୁଇଁଲା ଭଳିଆ
ମାନେ ବୋଲେ କିଛି ହଁ କିଛି ଅଲଗା ପ୍ରକାରର ଥିଲା ଯୋଉଟା କି ନର୍ମାଲି ଆମର ଅନେଗା ଜାଗାରେ ଦେଖିବାକୁ ମିଳିଥାଏ।
ହଁ ସେ ଆଉ ଖାଇବାର ହଉଛି ବି ଟିକେ ଚାଲିଚଳନି ଖାଇବା ଟିକେ ମାନେ ଅବଶ୍ୟ ଭିନ୍ନ ଥିଲା କିନ୍ତୁ ବହୁତ ସୁଆଦିଆ ଥିଲା।
ନିହାତି ନିହାତି ନିହାତି ଆ ଯେମିତି କିି ଆପଣ ଯୋଉଠିକି ବି ଯିବେ ମାନେ କିଛି କିଛି ଖାଦ୍ୟ ମାନେ ଅଲଗା ଟେଷ୍ଟ ଅଲଗା କିଛି କା ନାହାନ୍ତି ଯେମିତି କିି ଆମେ ଅ ହୁଁ।
ସେଠିକାର ମାନେ ହଁ ଯୋଉଟା କହୁିଲ ତମେ ଅଥେଣ୍ଟିକ୍ ଷ୍ଟାଇଲ ଗୋଟେ ନା।
ନିଆଦ
ଆଛା ଆଛା।
ସେଇଟା ଥିଲା।
ଆସିଲା ବେଳକୁ ତମେ ଗୋଟେ ଜିନିଷ ଦେଖିପାରଲ ନା ଦେଖିପାରଲ ନା।
ହଁ କୁହ ମୋର ମନେ ପକେଇଦମି ସେ କଥା
ଆସିଲା ବେଳକୁ ତମେ ଚିଲିକାକୁ ଅନୁଭବ କରିପାରିଲ?
ଅ ହଁ ନିହାତି ଯେମିତି କିି ମାନେ ଆସିଲା ବେଳେ ସେଇଟା ବି ଦେଖ ଯାଉଥିଲା। ମାନେ ଆମେ ଯେମତି ଗାଡିରେ ଯାଉଥିଲେ ରୋଡ ସାଇଡ ରୁ ଆ ରୋଡ ସାଇଡ ରୁ ଡିଷ୍ଟାନ୍ସ ବହୁତ ଥିଲା କିନ୍ତୁ ବି ଆମେ ଦେଖି ପାରୁଥିଲେ ସେ ଜାଗାକୁ ଏବଂ ମାନେ ଯେହେତୁ ରୋଡ କର କରେ ଆମେ ଯାଉଥିଲେ। ସେଇଟା ଦେଖିବାକୁ ଦେଲେ ବହୁତ ବି ସୁନ୍ଦର ଲାଗୁଥିଲା ମାନେ ଇଚ୍ଛା ହଉଥିଲା କି ପାଖକୁ ଯାଇକି ବୁଲିବା ପାଇଁ ଯେହେତୁ ଆମେ ରୋଡ ଯାଉଥିଲେ ଗାଡିରେ ଯାଉଥିଲେ ଆଉ ତ ମାନେ ରହିକି କି ସେଠିକି ଆଉ ମାନେ ଲ ଟାଇମ ନେଇକିନା ତ ଯାଇପାରିବା ନାହିଁ କିନ୍ତୁ ସେଇ ରାସ୍ତା କରରୁ ଦେଖୁଥିଲେ ସେ ଯୋଉ ଚିଲିକାର ଦୃଶ୍ୟ କି ବହୁତ ଭଲ ଲାଗୁଥିଲା। ଭ ସୁନ୍ଦର ଲାଗୁଥିଲା।
ହଁ ସତ କଥା ଚିଲିକାକୁ ନେଇକି ଅନେକ କବି ମାନେ କେତେ ଗୁରେ ସବୁ ତାଙ୍କ କବି ସେମାନେ ଲିଖନୀର ମୁନିରେ କେତେ ଗୁଡେ କେତେ ଯେ କବିତା କେତେ ଯେ ବାକ୍ୟ କେତେ ମାନେ ଗଳ୍ପ କେତେ କଣ କରି ଯାଇଛନ୍ତି। ବାସ୍ତବରେ ତ ଚିଲିକା ଦେଇକି ତ ଆମେ ଆସିବା କିମ୍ବା ଦେଇକି ଯିବା ଆମକୁ ବି ଗୋଟେ ପ୍ରକାର ଭାବନାତ୍ମକ ଦୁନିଆରେ ନେଇଯାଏ ସେ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ସେଠିକାର ପରିବେଶ ଆଉ ସେଠିକାର ଜୀବନ ଧାରା
ବହୁତ ବହୁତ ସୁନ୍ଦର।
ହହୁତ ଆଉ ହଉଛି ମୁଁ ସେଇ କଥା ମୋର ସେଇ ବନ୍ଧୁ କହୁଥିଲି। ମନେ ହଉଛି ମୋ ସେଇ ଭାଇର ମୋରେ ଯାଇଥିଲ ଆଉ ଦୁଇ ଜଣ ଭାଇ ସାଙ୍ଗ ଯାହା କହିଲେ ବି କିଛି କମ ହବନି। ଆଉ ଭାଇ ବହୁତ ମତେ କାରଣ ତାଙ୍କ ଏଇ ଇଚ୍ଛା ହିସାବରେ ମୁଁ ଇଚ୍ଛା କରିନଥିଲି ତାଙ୍କ ଇଚ୍ଛା ହିସାବରେ ମୁଁ ଯାଇଥିଲି। ଆଉ ସେ ସମୟ ଗୁଡା ବହୁତ ଅଭୁଲା ଆଉ ସ୍ମୃତି ମଧ୍ୟ।
ହଁ ତମର ବି ମନେ ପଡୁଥିବ କି ଆମେ ଫେରିଲା ଟାଇମ ରେ ଅ ଗୋଟେ ଜାଗା ଥିଲା ଜିରାଙ୍ଗ ଯୋଉଟା କି ଥିଲା ବହୁତ ସୁନ୍ଦର। ଗୋଟେ ଜିରାଙ୍ଗ ମସଦ ଥିଲା ଆ ସେ ଜାଗାରେ ବି ତମେ ମନେ ପଡୁଥିବ କି ତାଙ୍କର ଯୋଉମାନେ ସେଠି ଜିରାଙ୍ଗ ଯୋ ଏରିଆରେ ତାଙ୍କର ବସବାସ କରନ୍ତି ତାଙ୍କର ବେଶଭୂଷା କେମିତି ଅଲଗା ଏବଂ ସେମାନେ ପ୍ରାୟତଃ ମାନେ ମୁଣ୍ଡ ରେ ତାଙ୍କର କିଛି ଚୁଟି ମାନେ ବାଳ ଯୋଉଟା ରଖନ୍ତି ନାାଇଁ ଆ ସେଟା ପୁରା ଏକଦମ ମାନେ କିଛି ଚୁଟି ନ ରଖିକି ପଛୁ ଟିକେ ଜଟା ଟାଇପ ର ରଖନ୍ତି ଏବଂ ତା ବ ଦେଶ ପୋଷାକ କଥାବାର୍ତ୍ତା ଆଉ ତାଙ୍କ ଦେଖିବା ପାଇଁ ବି ସେମାନେ ଭିନ୍ନ ଦେଶର ଲୋକ ଭଳିଆ ଲାଗନ୍ତି। ଏବଂ ତାଙ୍କର କଥା ଶୈଳୀ ଚାଲିଚଳନ ଆଉ ତାଙ୍କର ସବୁ କିଛି। କିଛି ବି ଭିନ୍ନ ଥାଏ ତମେ ବି ଦେଖିକି ବହୁତ ମାନେ କିଛି ଅଲଗା ଲାଗୁଥିବ। କଣ କେମତି ଫିଲ୍ ଥିଲା?
ହଁ ସେ ଭଲ ଲାଗିଲା ଦେଖ ଆମେ ଯେତେବେଳେ ଗୋଟେ ଗୋଟେ ପରେ ଇଏ ଗୋଟେ ଇଏ ରୁ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ଯିବା ନିହାତି ସେଠୀ କିଛି ଭିନ୍ନ ଭିନ୍ନ ଆମେ ପାଇବା। ଅନୁଭବ କରିପାରିବା ଏଇଟା ତ ହଉଛି ମାନେ ପୃଥୀବିର ଗୋଟେ ନିୟମ ଆଉ ଭିନ୍ନ ଭିନ୍ନ ଲୋକ ଙ୍କୁ ନେଇକି ଉଠିକି ତାକୁ ନିଜକୁ କଲରଫୁଲ କରିପାରିବେ। ଯଦି ଭିନ୍ନତା ନ ରହିବ ତାହେଲେ ସୁନ୍ଦର ଆସିବ ନାହିଁ। ଗୋଟେ କଲର ସହିତ ଅନ୍ୟ ଗୋଟେ କଲର ମିଶିଲେ ସେମିତି ହବ ହଉ ମତେ ମୁଁ ଆଶା କରୁଛି ତମକୁ ଭଲ ଲାଗିଥିବ?
ନିହାତି ନିହାତି ନିହାତି କଥା ହେବା ପାଇଁ ମତେ କଥା ହେଇକି ତମ ସହିତ ବହୁତ ଭଲ ଲାଗିଲା ଆଶା କରୁଛି ବି ତମକୁ ସେତିକି ଠିକ ଭଲ ଲାଗିଥିବ ଏବଂ ଏଣ୍ଟରଟେନ କିଛି ନୂଆ କଥା ଶିଖିବା ମିଳିଥିବ ଅ ଆଶା କରିଛି ପୁଣିକ ଭିତରେ ଆମେ ମାନେ ଏ ସମ୍ପର୍କ ଅପନ୍ତରେ ନିହାତି ଧନ୍ୟବାଦ ରଖୁଛି।